ନମସ୍କାର ମ୍ୟାଡ଼ାମ୍।
ନମସ୍କାର ଆଉ କେମିତି ଅଛନ୍ତି?
ବହୁତ ଭଲ ଅଛି। ଆପଣ?
ହଁ ମୁଁ ବି ବହୁତ ଭଲ ଅଛି।
ଉୁ ହୁଁ ଆଉ ସକାଳେ କଣ ଜଳଖିଆ ଖାଇଥିଲେ?
ସକାଳେ ଉପମାୟକା ଖାଇଥିଲି। ଆପଣ?
ଆରେ ଆରେ ସେମ ସେମ୍ ମୁଁ ବି ସେଇ ଉପମା ହିଁ ଖାଇଥିଲି।
ଖାଇଲେ ପିଠା ଏକା
ହୁଁ ରଜରେ ଆମର ହେଇଥିଲା ପ୍ରଥମ ରଜ ଦିନ ହେଇଥିଲା ଆମର ଯୋଉ ପୋଡ ପିଠା ଆଉ ସେ ତାଙ୍କ ରଜରେ ବି ସେମତି ହେଇଥିଲା ଆ ହଁ ମୁଁଆ ପିଠା ହେଇଥିଲା। ଆପଣ ଜାଣିଛନ୍ତି ପୋଡ ପିଠା କେମିତି କଣ ହୁଏ?
ନା ମୁଁ ପୋଡ ପିଠା ଟା ଜାଣିନି। ରେସିପି ଟା ଟିକେ କହିବେ କି?
ପୋଡ ପିଠା ଭାରି ମାନେ ଏମିତି କହିବାକୁ ଗଲେ ବହୁତ ସହଜ ସେମିତି କହିବାକୁ ଗଲେ ବହୁତ କଷ୍ଟ ଆଉ ଆଜିକାଲି ପୋଡପିଠା ତ ଯେମିତି ଆମେ ଛୋଟ ବେଳେ ପୋଡପିଠା ଖାଉଥିଲେ ସେମିତି ବି ବନଉନାହାନ୍ତି। ଆଜିକାଲି ତ ବେଶୀ କ୍ଷୀର ପୋଟ ପୋଡ ପିଠା ବନେଇ ଦଉଛନ୍ତି ଇଜି ହଉଛି। କିନ୍ତୁ ଆମର କ କ୍ଷୀର ପୋଡ ପିଠା ହଁ ଆମର ବି ସେମିତି ଏଥର ଓହଁ ଆମର ବି ସବୁବେଳେ ଚୁଲି ରେ ହିଁ ବନା ହୁଏ ଗାଁ ରେ ତ ପୋଡ ପିଠା ରେସିପି ଅ ହଁ ଆମେ ଯୋଉ ପୋଡ ପିଠାରେ ପକଉନା କି ଯୋଉ ଆଉ ଆମେ ଆଗେ ଫାଷ୍ଟ କଣ କରିବାକହିଲେ ପାଣି ଟିକେ ନେଇକି ଯିବା ହାଣ୍ଡି ରେ ଗୋଟେ ତ ତା ଦେହରେ ଗୁଡ ହରିକା ସବୁ ମିଶେଇ ମାଶେଇ ଗୁଜୁରାତି ଗୁଣ୍ଡ ଅଳେଇଚ ଗୁଣ୍ଡ ଆଉ ଅଦା ଛେଚିକି ପ କେଇପାରିବା ଆମର ଆଗରୁ ଭାଜିିକି ଯୋଉ ରଖିଥିବା। ଛେନା ଆଉ ନଡ଼ିଆ ସେଗୁଡା ସବୁ ବି ପକେଇଦବା। ହୁଁ। ପକେଇକି ତା ଦିଅରେ ଗୁଜୁରାତି ସରି କଣ ସେଟା କାଜୁ କିସମିସ୍ ଆଲମଣ୍ଡ ସବୁ ପକେଇ ପାକେଇକି। ସେ ଟିକେ ଫୁଟି ଗଲା ପରେ ବିଶେଷ କରି ଚାଉଳ ଚୁନା ବିରି ଚୁନା ମିଶେଇକିନା କରନ୍ତି କିନ୍ତୁ ଆମର ବିରି ଚୁନା ପଡେନି ଚାଉଳ ଚୁନାରେ କଲେ ବି ସଫ୍ଟ ହେଇଯାଏ। ସେ ଚାଉଳ ଚୁନା ପକେଇକି ଭଲ କି ତାକୁ ମାନେ ଜନ୍ତି କି ନା ଥଣ୍ଡା ହବା ପାଇଁ ଟିକେ ବାହାରକୁ ନେଇ ଆସିବା ସେ ଟିକେ ଥଣ୍ଡା ହେଇଗଲା ପରେ ଆମର ଗୋଟେ ମାନେ ଆଗରୁ ବନଉଥିଲେ କଣ ମାଟି ପାତ୍ରରେ ବନଉଥିଲେ।
ହଁ।
କିନ୍ତୁ ଏବେ ଆମର ମୁଁ ମୋ ମମି କିନା ବି ମାଟି ପାତ୍ରରେ ଭାରି ଡରୁ କରିବା ପାଇଁ ଯେ ସକାଳେ ଭାଙ୍ଗିଯିବ କଣ ହବ? ଭାର ଡର ଲାଗେ ତ ଏବେ ଆମେ ମାଟି ପାତ୍ରରେ ନକରିକି ସେଇ କଡେଇ ଗୋଟେ ଅଛି ଆମର ବଡ କଡେଇ ପଢଡେଇ ସେଇ ନା ନା ନା ଆମେ ଚୁଲିରେ ହିଁ କରିଥିଲୁ।
ଚୁ୍ଲିରେ।
ଆଜ୍ଞା ତ କଡ୍। କଡେଇରେ ତଳେ କଦଳୀ ପତ୍ର ଭଲସେ ପୁରା ଦେଇକି। ତା ଉପରେ ଘିଅ ବି ବହୁତ ପଡିଥାଏ ସେ ଯୋଉ। ପିଠାରେ ଆମର ଗୁଆ ଘିଅ ଆଉ ସେଟା ଦେଇକି। ନା ତା ଉପରେ ଏଇ ଜନ୍ତୀ ଥିବା ଏ ଯୋଉ ଇଏ କୁ ଆଣକୁୁ ତାକୁ ଥୋଇଲୁ।
ହୁଁ
ଥୋଇ ପୁରା ସମ ସୁନ୍ଦର କରି ଥୋଇକି ତା ଉପରେ ବି ଟିକେ ଗା କାଜୁ କାଜୁ ଏମିତି ସବୁ ଦେଇଦେଲୁ। ତା ଉ ତା ଉପରେ। ହଁ ସେଇଥିରେ ସବୁ ସେ ପାଣିରେ ପଡିଲା ବା ଯୋଉ ପାଣି ଫୁଟୁ ନଥିଲା କି ଆମର।
ହଁ।
ସେଇଥିରେ ବି ଗୋଲମରିଚ ପକେଇକି ଆମେ ତାକୁ ଫୁଟେଇଲୁ ଫାଷ୍ଟ। ହଁ। ତ ସେଇଆକୁ ଥୋଇକିନା ତା ଉପରେ ପୁଣି କଦଳୀ ପତ୍ର ଦିଆହବ। ଆମର ଯୋଉ ଘଷି ଆସେ ଜାଣିଛନ୍ତି।
ଗୋବର ଘଷି ତ।
ଘସି ଘସି ହଁ ତ ସେଇଟାକୁ। ପୁରା ଉଁ ଉଁ ପକେଇକି ତା ଉପରେ। ଆମର ଏଇ ପିଠା ଟା କଣା କାହିଁକି ବହୁତ ମୋଟା ଥାଏ ନା। ତ ତଳ ଆଡୁ ନିଆଁ ହେଲେ ଜମା ଭଲସେ ସିଝି ପାରେନି। ତ ଏ ପିଠାରେ କଣ ନା ରାତିରେ କରିବ। ତ ତଳ ଆଡୁ ନିଆଁ ଥିବ ଉପର ଆଡକୁ ବି ରଡ ଟିକେ ପକେଇ ସେ ଘଷି ପକ୍ ପକେଇ କିନା ଉଁ କରିକିନା ଥୋଇଦବ। ବ ଆଉ ତାକୁ ଆଉ ଯଥା ଚାହିଁବନି କି ଦେଖିବନି।
ରାତି ରାତି ସେ ଭଲା ପଡୁଥିବ ହଁ। କମ୍ ଆଞ୍ଚରେ ହଉଥିବ ସେ ରାତି ସାରା ହୁଏ ସେଠୁ ରା ସକାଳ ହେଲେ ତାକୁ ଖୋଲି ଖାଲିକିନା ଦେଖିବ ପିଠା ଟା କେମିତି କଣ ହେଇଛି। ବଢିଆ ବି ହେଇଥିଲା ଆମର ଏତେ ଉପୁରୁ। ପୋଡି ଥିଲା ଭଲସେ ପୁରା ଭିତର ବି ପୁରା ସଫ୍ଟ ଥିଲା। ବଢ଼ିଆ ହେଇଥିଲା ପିଠା ଟା ଆଜ୍ଞା।
ଓ ଆଉ ବେଶୀ ମିଠା ଥିଲା ନା କମ୍ ମିଠା ଥିଲା।
ହଁ କମ୍ ମିଠା ନୁହଁ। ନର୍ମାଲ ଯେମତି ମିଠା ଜଣେ ଡାଇବେଟିସ୍ ଲୋକ ବି ଖାଇପାରିବ। ଡାଇବେଟିସ ତ ଆମର ଚିନି ଫିନି ପଡେନି କାହିଁକି ନା। ଆଁ ମିଠା ଟାକୁ ଏତେ କେହି ପସନ୍ଦ କରନ୍ତିନି ଗୁଡ। ପିଠା ଟା ହିଁ ଭଲ ଲାଗେ କାହିଁକନା ପୋଡ ପିଠା ମାନେ ଗୁଡ ପିଠା।
ହୁଁ।
ଆଉ ଚିନି ବି ପକେଇ କରନ୍ତି ଯେ ଆମକୁ ଏତେ ଚିନି ଭଲ ଲାଗେନି ଆଉ ନଡିଆ ପାତି ବି ସେଥିରେ ପଡେ। ନଡିଆ ପାତି କରିକି ତାକୁ ଯୋଉ କଣ ଚୁନ ଚୁନ କରି କାଟିକିନା ପ କାନ୍ତି ସେଇଟା ବି ବଢିଆ ହେଲା ଖାଇବା ପାଇଁ ସେଥିରେ। ଏମିତି ହେଇଥିଲା ଆମର ପୋଡ ପିଠା ଟା ଘରେ ଆଉ। ଆଉ ମୁଆଁ ପିଠା ବି ହେଇଥିଲା ଆଜ୍ଞା। ହଁ ହଁ ହଁ ବିରିରେ ହୁଏ ଆମର କେ ଆମେ କେବେ ଦେଖେିନୁ। ପିଲା ବେଳୁ ବିରି ରେ ହବାର।
ଗାଁ ରେ ପ୍ରାୟ ଚାଉଳ ନହେଲେ କ୍ଷୀର ପୋଡ ପିଠା ହିଁ ହୁଏ।
ଆଜ୍ଞା ଆଉ ମୁଆଁ ପିଠା ବି ହେଇଥିଲା ଆମର ସେ ମୁଆଁ ପିଠରେ କିନ୍ତୁ ବିରି। ମୁଆଁ ପିଠାରେ ହିଁ ଆମର ବିରି ପଡିଥିଲା।
ଓହୋ।
ସେଟା ବିରି ଚାଉଳ ଯେମିତି ଚକୁଳି ପାଇଁ ହୁଏ, ସେ ଟା ସେମିତି ବଟା ହେଇଯାଇଥାଏ, ଆଉ ସେଟା ସେଇ ଟାର ବି ସେ ନଡିଆ, ଛେନା, ଗୁଜୁରାତି ସବୁ ପଡିକି ଭଜା ହୁଏ, ସେ ଇଏ ଟା ପିଠା ଟା। ଆଉ ଆମର ବି ଗାଁ ଷ୍ଟାଇଲ ରେ ହିଁ ସବୁ ହେଇଥିଲା, ଆମର ଆଗରୁ ଯୋଉ ମା ଜେଜି ମାନେ ସବୁ କରୁଥିଲେ ଉଁ, ତ ଯୋଉ ହାଣ୍ଡି ବସେଇଥିବେ ତା ତଳେ ଟିକେ ପାଣି ଦେଇଥିବେ ତା ଉପରେ ସବୁ କାଠି ପକେଇଥିବେ, ସେଇ କାଠି ଉପରେ ପକେଇଥିବେ ଛଣ ଛଣ ଦେଇକିନା ତା ଉ ଉପରେ ଗୋଟେ ଏଇ ଯୋଉ ଧଳା ର ପୁରା ପୁରା ନୂଆ କପଡା ତାକୁ ବାନ୍ଧି ଦେଇକି ତା ଉପରେ ପିଠୋଉ ଟା ଦିଅନ୍ତି ଅଳ୍ପ ଛୋଟର ଉଁ, ଛୋଟ ଲେୟାର୍ ର ଦିଅନ୍ତି ପିଠୋଉ ଟା। ତଳା ଲେୟାର୍ ର ତା ଉପରେ ଦିଅନ୍ତି ଆମର ବହୁତ ସାରା ପୁର ଦିଅନ୍ତି, ସେ ଯୋଉ ପୁର ଭଜା ହେଇଥାଏ।
ଏଇ ଯୋଉ ଛେନାର ପୁର ଟା ହୁଏ ଭଜା ହୁଏ ଛେନା ଟା ପୋଡିଯାଏ ନା?
ନା ନା ପୋଡିଯାଏନା, ହାଲକା ମାନେ ଟିକେ ଭାଜିଦବ କାହିଁକି ନା ସେ ପୁରା ଇଏ ଥିବ ନା।
ପାଣିଚିଆ ଥିବ ଯୋ
ଚିଆ ଥିବ, ସେ ପାଣିିକି ଚିପୁଡ଼ିକି ଟିକେ ଭାଜିଦେଲେ ତା ଦେହରୁ ପାଣି ମରିଯାଏ। ମରିଗଲେ ସେ ଜିନିଷ ଟା ଭଲ ଲାଗେ ଟିକେ ଖାଇବା ପାଇଁ। ଆଉ ହୋ ସ ସେ ଏଇଟା ବି ସେମିତି ଭଜା ହେଇଥିଲା, ଭଜା ହେଇକି ତା ଉପରେ ଦିଆ ହେଇଥିଲା ଆଉ ଟି କେ ମୋଟା ଲେୟାର୍ ପୁର ଟା ତା ଉପରେ ଆଉ ଟିକେ ପତଳା ଲେୟର୍ ର ଆଣ ଦେଇକି ନା ଅ, ତାକୁ ଘୋଡେଇ ଦିଅନ୍ତି ଆଉ ଗୋଟେ ଯେମିତି ବାହାରିବନି ବାମ୍ଫ ଟା। ଘୋଡେଇ ଦିଅନ୍ତି, ତାକୁ ମଝିରେ ମଝିରେ ବି ଚେକ୍ କରନ୍ତି ଆମର କାଠି ସାହାଯ୍ୟରେ ଚେକ୍ କରନ୍ତି, ଯୋଉ କାଠି କାଠି ଫୁଟେଇ ଦବ ଯଦି କାଠିରେ କିଛି ଲାଗିବ ଆଣ ଫାଣ କି କି ଛି ଲାଗିଲା ତାହେଲେ ଜାଣିବ କି ପିଠା ଟା ସିଝିନି ଭଲ କି, ଯଦି କାଉ କି ଛି ସମୟ ଘୋଡେଇ ଦବ ତାପରେ ଯଦି ପୁଣି କାଠି ପୂରେଇକି ଟିକେ ଚେକ୍ କରିବ, ଯଦି କାଠିରେ କିଛି ନ ଲାଗିଲା ତାହେଲେ ପିଠା ଟା ଆମର ଭଲସେ ହେଇଯାଇଛି ତାକୁ କାଢି ଆଣିବେ ଆଉ। କାଢ଼ି ଆଣିି ଗରମା ଗରମ ଖାଇଦବା।
ଭଲ ଟେଷ୍ଟ ଲାଗନ୍ତା, ମାନେ ମୁଁ କିନ୍ତୁ ଯେତିକ ବିରି
ସବୁ ଜିନିଷ ଭଲ ମୋତେ ଥଣ୍ଡା ହେଇଗଲେ ଜମା ଭଲ ଲାଗେନି କାହିଁକି? ଭଲ କିଛି ବି ଜିନିଷ ତଉ ମୋତେ ଭଲ ଲାଗେନି ଥଣ୍ଡା ହେଲେ, ମୋତେ ଟିକେ ଗରମ ଗରମ
ହୁଁ ଗରମ ଗରମ ହେଲେ ଟିକେ ଟେଷ୍ଟ ଲାଗେ।
ଆଜ୍ଞା।
ମୁଁ କିନ୍ତୁ ହଉଚି ଆଉ ମୁଁ ଯୋଉ ବିରି ପୋଡପିଠା ଟା ଖାଇଛି ତା ଦେହରେ ହଉଛି ଅ, ଉଁ, ଅଦା କୋରା ହେଇକି ପଡେ। ଆଉ ଗାଜର ଆଉ ଏମିତି ସବୁ କୋରା ହେଇକି ପଡେ।
ଓହୋ! ଆପଣ ତାଲ ପ୍ରେସର୍ ରେ ସିଜା ହେଇଥିବ ନା ସେଇଟା? ଆଜ୍ଞା।
ଲଙ୍କା ଏକା ଚୁନ୍ ଚୁନ୍ ହେଇକି କଟା ହେଇକି ପଡିଥାଏ।
ଆଜ୍ଞା ଆଜ୍ଞା।
ଓହୋ।
ଖାଇଲେ।
ପିଠା ଏଇ ଦିଟା ପିଠା ପ ଖାଇଥିଲି ଆଉ ଚକୁଳି ପିଠା ତ ଆମର ମାନେ କମନ ସେଟା ସବୁବେଳେ ଥାଏ। କିଛି ବି ହେଇଯାଉ ଫ୍ରିଜ ରେ ଥିବ ପିଠଉ ଆଣିବ କରିବ ଖାଇବା। କିଛି ବି ଯୋଉ ପିଠଉ ଥିବ।
ହଁ ଆଇଦାର ଖାଲି ସେମିତି ନହେଲେ ନଡିଆ ପୁର ଦେଇ ନହେଲେ।
କଞ୍ଚା ପିଆଜ କଞ୍ଚା ଲଙ୍କା ସେଇଟା ସବ ବୁଠୁ ବେଶୀ ଭଲ ଲାଗେ କଞ୍ଚା ପିଆଜ କଞ୍ଚା ଲଙ୍କା
ଆଉ ପ ଧନିଆ ପତ୍ର ପକେଇ
ହଁ ହଁ ହଁ ଧନିଆ ପତ୍ର ପକାନ୍ତି ମୁଁ ଟିକେ ବେଶୀ ପକାଏ ଆମର ସେ ଯୋଉ ଆସେନି ବୃଷ ପତ ତ ସେଟା ଚୁଟି ପାଇଁ ଭଲ। ମୁଁ ସେଇଥିରେ ଆଉ ତ କୋଉଥିରେ ଖାଇପାରିବିନି ସେଇଥିରେ ବହିେ ପକେଇ ଦେଇଥାଏ।
ନାଇଁ ନାଇଁ ଯେତେବେଳେ ଡାଲି ଏକା ବଘରା ବଘରି କରୁଥିବା ସେ ତେଳେ ବି ଭୃଷଙ୍ଗ ପତ୍ର ପକେଇବେ।
ହଁ ହଁ କେହିଁ ଆମର ଖାଆନ୍ତିନି ନା ମୁଁ ସେଇଥିଲାଗି ଏତେ ପକାଏନି। ମନେ ମା ପକାନ୍ତିନି ଆଉ ସେଇଟା ହେଲେ ମୁଁ କହିବି ମୋର ଧନିଆ ପତ୍ର ଯେତିକି ପକଉଛି ପକା ଭୃଷଙ୍ଗା ପତ୍ର ଟା ପକ୍କା ମୋର ଦି ଆଡୁ କାମ କରିବ। ସେଟା ଚୁଟି ପାଇଁ ବି ବହୁତ ବଢିଆ ଜିନିଷ ଟା। ହଁ।
ବୂଷାମ ପତ୍ରକୁ ତେଲ ଏକାରେରେ ବି ପକାନ୍ତି ନା ଯୋଉ ଚୁଟି ଲ ଜିନ
ହଁ ହଁ ହଁ ହଁ ହଁ। ସେ ପ ହଁ ଆଜ୍ଞା। ମୁଇ ବି ଆଜିକାଲି ତ ଛୁଟି ସମସ୍ୟା ଘରେ ଘରେ
ସମସ୍ତଙ୍କର ଚୁଟି ଜଡୁଛି। ଆଉ କିଛି ନାହିଁ ସମସ୍ତଙ୍କର ଚୁ କେତେ ଚଢଉଛି ଖାଲି। ବହୁତ ଝଡୁଛି ଆଉ ବହୁତ ରୁପି ଏକା ବି ହଉଛି ଏଇ ସେ
ମୋର ତ ଖାଲି ଝଡୁଛି ପା ଯାଉଛି ଆଉ ହଉ ମ୍ୟାଡାମ ମୁଁ କରୁଛି ଆପଣଙ୍କୁ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା।
ଆଚ୍ଛା ହଉ ହଉ ମୁଁ କାଟୁଛି ଆଉ।
ଆଜ୍ଞା।